ହ୍ୟାଲୋ। ଆଜ୍ଞା ନମସ୍କାର ମୋ ନାଁ ପ୍ରଜ୍ଞା ମୁଁ ବହୁତ ଭଲରେ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲରେ ଅଛି।
ଆଛା ଆଉ ସକାଳେ କଣ ଜଳଖିଆ କରିଚଚି?
ଇଟିଲି ଚଟନୀ ବନେଇଥିଲି ଆଉ ଆପଣ?
ଆଉ ମୁଁ ଏବେ ରୁଟି ଭଜା।
ହୁଁ।
ଆଉ କଣ ଦେହପା କେମିତି ଅଛି?
ହଁ ଭଲ ଅଛି ଆପଣ କୋଉଠି ରହନ୍ତି?
ମୁଁ ଯାଜପୁରରେ।
ହଁ। କଣ କରନ୍ତି?
ମୁଁ ଘରେ।
ହଁ।
ଆପଣ କଣ କରନ୍ତି?
ମୁଁ ବି ହାଉସ ୱାଇଫ୍।
କଉଠୁ କହୁଛନ୍ତି?
ରାଉରକେଲା।
ବାବା ସୂ ଦୂର ରାଉଲକେଲା। ଷ୍ଟିଲ୍ ପ୍ଲାଣ୍ଟ। ସେଠି ମୋ ବଡାପା ଙ୍କ ଘର।
ବଡାପା ଙ୍କ ଘର ମାନେ ଜାଗା କୋଉଟା?
ଉଁ ଜାଗାତ ଏତେ ଜାଣିନି ଭାଇ ଇଞ୍ଜିନିୟର ଅଛନ୍ତି ଷ୍ଟିଲ୍ ପ୍ଲାଣ୍ଟ ରେ
ଆଛା।
ହୁଁ ହଁ ସେକ୍ଟର୍ ବି ରେ।
ଆଛା।
ହୁଁ।
ହଁ
ଆଉ କଣ?
ଆଉ ସବୁ ସେମିତି ଆଉ।
ହୁଁ ଆଉ ତୁମ ରାଉଲକେଲାରେ ହଁ କହନ୍ତୁ କୁଅନ୍ତୁ?
ରଥାତ୍ରା ରେ ପୁରୀ ଯିବେ?
ଆପଣ ଯଦି ଡାକିବେ ତାହେଲେ ଆମେ ସାଙ୍ଗ ହେଇକି ପଳେଇବା।
ହେ ହେ ନା ନା ପୁରୀ ତ ଆପଣ ଘର ଆଡ଼େ ରାସ୍ତା ନା।
ଆ ଆପଣଙ୍କ ଘର ଆଡେ ଆଉ ରାସ୍ତା ନୁହେଁ କି ଓଡିଶା ବାହାରେ ତ ଆପଣ ରହୁନାହାନ୍ତି ନା।
ହୁଁ ହଁ।
ହୁଁ ଆପଣ ଯଦି ଡାକିଏ ତାହେଲେ ଆମେ ସାଙ୍ଗ ହେଇକି ପଳେଇବା।
ଆ ଯିବେ କି?
ମୁଁ ଯାଏ ରଥଯାତ୍ରା ଦିନ ଯାଏନି ରଥଯାତ୍ରା ପରେ ଯାଏ ଯୋଉ ଦିନ ସୁବିଧା ହୁଏ ଦେଖିକି ଯାଏ।
ଆଚ୍ଛା ଆଚ୍ଛା।
ହୁଁ।
ଆଉ କଣ କଉଥିଲେ?
ଆଉ କଣ କହୁଥିଲେ ମନେ ପକେଇକି କୁହନ୍ତୁ ଆପଣ କଣ କହୁଥିଲେ? ଆଉ ଘରେ ସବୁ କିଏ ଅଛନ୍ତି?
ଆମର ଶାଶୁ ଶଶୁର ଦିଅର ଯାଆ। ମୁଁ ଦିଅରଙ୍କ ଝିଅ।
ଆଚ୍ଛା ଆପଣ ବଡ଼?
ହଁ ମୁଁ ବଡ଼।
ଆଚ୍ଛା ଆପଣଙ୍କର ପୁଅ ଝିଅ?
ଦିଇଟା ପୁଅ।
ଆଛା।
ଆପଣଙ୍କର ପୁଅ ଝିଅ?
ମୋର ଗୋଟେ ନଅ ବର୍ଷର ଝିଅ।
ଆଁ ପୁ ଆଛା ହଁ। ଆଉ କେଉ ମାନେ ଏବେ କୋଉ କ୍ଲାସ୍ ପଢୁଚି ଝିଅ?
ଝିଅର ଏବେ ଷ୍ଟା ଚତୁର୍ଥ ଶ୍ରେଣୀ ହେଲା।
ତାକୁ ମୁଁ ପ୍ରଥମରେ ଦି ବର୍ଷ ରଖିଦେଇଥିଲି ତ ବୟସବି ବେଶୀ ହେଇନି ତ ଚ ଚତୁର୍ଥ ହେଇଚି ଆଉ।
ହଁ ହଁ।
ହେ ନା ଆପଣଙ୍କର ରାଉଲକେଲାରେ ବୋଧେ ଯୋଉ ପ ପଞ୍ଚ ବାଟ୍ ପଞ୍ଚମୁଖୀନା ପଞ୍ଚବାଟୀ ଯୋଉ ହନୁମାନ ଇଏ ଅଛି ବହୁତ୍ ବଡ଼ ଯୋଉ ମନ୍ଦିର? ହନୁମାନ ଅଛନ୍ତି।
ହୁଁ।
ଆପଣ ଯାଇଚନ୍ତି ହେଟିକି?
ହଁ ହନୁମାନ ବାଟିକା।
ହନୁମାନ ବାଟୀକା ହଁ ହଁ ସରି ହନୁମାନ ବଟିକା। ଆଚ୍ଛା ସେହନୁମାନ କେତେ ଉଞ୍ଚାର?
ଉଜ୍ଜ ଜାଣିନି ମୁଁ।
ଆଚ୍ଛା। ଆପଣଙ୍କ ଘର ପାଖାପାଖି କେତେ ବାଟ ହେଟା?
ଘରୁଠୁ ପ୍ରାୟ ଦି କିଲୋ ଦି ତିନି କିଲୋମିଟର୍ ହବ ଆଉ।
ଆଚ୍ଛା।
ହୁଁ।
ଆଉ ଆଉ ଭାଇନା କଣ କରନ୍ତି?
ସେ ଜବ୍ କରନ୍ତି।
ପ୍ରାଇଭେଟ୍?
ହଁ।
ଆପଣ କେବେ ଆଗରୁ ଜବ୍ ହେରିକା କିଛି କରିଚନ୍ତି ନା କିଛିନାହିଁ?
ନା ନା ମୁଁ ପଢାପଢି କରୁଥିଲି ଏକ୍ଜାମ ପାଇଁ କିନ୍ତୁ ହେଲାନି କୋଉଠି ମୁଁ ଏ ଘରେ ଅଛି ଆଉ।
ଆଚ୍ଛା।
ଓ ଆପଣ କଣ ଜବ୍ କରୁଥିଲେ?
ହଁ ଏଇଠି ଏମିତି ପ୍ରାଇଭେଟରେ ମୁଁ କରୁଥିଲି ତାପରେ ଝିଅ ବଡ ହେଲା ଆଉ ଝିଅ ଟା ଦେଖା ଚାହା କରିବା ପାଇଁ ଆଉ ଟାଇମ୍ ମିଳିଲାନି ସେଇଥିପାଇଁ ଛାଡିଦେଲି।
ଅ ହ।
ହଁ।
କଣ ସ୍କୁଲ ରେ?
ନା ନା ଏଠି ପ୍ରାଇଭେଟ୍ କମ୍ପାନୀରେ।
ଆଚ୍ଛା।
ହ
ମୁଁ ଏଇ ଗମେଣ୍ଟ ପାଇଁ ପ୍ରିପାରେସନ କରୁଥିଲି। ହେଇପାରିଲାନି। ଆଉ ଏବେ ଫେରବି ଦଉଚି ଗୋଟେ ଗୋଟେ ଏକଜାମ।
ଆଚ୍ଛା। ମୁଁ ଦେଇଚି ବହୁତ ସାରା ଗମେଣ୍ଟ ଏକଜାମ ଦେଇଚି କିଛି ଆଇଲାନି କିଛି ରେଜଲ୍ଟ ନାହିଁ।
ହଁ ଏବେ ଦଉଚନ୍ତି?
ଆଗୁରୁ ଦେଇ ଦେଇଥିଲି ସବୁ। ଏବେ ପକେଇ ଥିଲି ରେଲୱେ ର ରେଲୱେ ପକେଇଥିଲି ଦି ବର୍ଷ ତଳେ ପକେଇଥିଲି ସେ ଏବେ ଏକଜାମ ଆଇଲା। ଯେ ଯୋଉ ଦିନ ମୋ ଝିଅର ପରୀକ୍ଷା ଅଛି ସେଇଦିନ ଆଇଲା ତ ଜଗତପୁରରେ ଯାଇକି ପଡିଥିଲା। କ କଟକ ଜଗତପୁରରେ ତ ଏତେ ବାଟ ଯିବା ସକାଳ ସାତ୍ ସେ ଶୀତ ଦିନେରେ ଦେଇଥିଲା ସକାଳ ସାତଟା ସୁଦ୍ଧା ଯାଇ ପହଞ୍ଚିବା ପାଇଁ। ଆଉ ଇଏ ପସିବୁଲ ହେଲାନି ଆଉ ସେ ଜଗତପୁର ଭିତୁରୁକୁ ପୁରା ନା ଅଟୋ ଫୋଟୋ ସୁବିଧା ସକାଳୁ ମିଳିବ ନା କିଛି ସେଇଥିପାଇଁ ଆଉ ଯାଇ ହେଲାନି ଆଉ।
ହୁଁ, ପଢାପଢି କରିଥିଲେ?
ହଁ ମୁଁ ପଢା ପଢି କରେ। ଆଜିିକା ଡେଟ୍ ରେ ତ ପଢା ପଢି ଅନଲାଇନ୍ ରୁ ଦେଖିଦେଲେ ସବୁ ନ୍ୟୁଜ ମିଳିଯିବ। ଆଉ ପଢାପଢି କଣ ବହି ଘାଣ୍ଟିବା ଅପେକ୍ଷା ଆଉ ଛୁଆଙ୍କୁ ତ ଡେଲି ପାଠ ପଢଉଛୁ ତା ଭିତରୁ ତାଙ୍କର ଆସିଛି ଆମର ମ୍ୟା ମ୍ୟାଟ୍ରିକ ସରିକି ଆଉ ଏସବୁ ତ ଡେଲିକା ଡେଲିକା ଏଗୁରା ଚାଲୁଚି। ଆଉ ଏପଟୁ ଯୋଉ ନ୍ୟୁଜ୍ ଦେଖିଦେଲୁ ଜେନେରାଲ ନଲେଜ, ଜିକେ, କରେଣ୍ଟ ଆଫେୟାର୍ ଇଏ ସବୁ ମିଳିଗଲା। ଆଉ କଣ?
ହୁଁ ହୁଁ। ହୁଁ।
ଆଉ ଏଇ ଭିତରେ ପକେଇନି କିଛି କେତବେଳେ ପଡ଼ିବ? ବାହାରିଲେ ବି ସେମାନେ ଆଗରୁ ସବୁ ପଡୁଥିଲା। ଏକଜାମ ଉରା ସବୁ ପଡେ ରବିବାର ଦିନ ପଡେ। ଯାଇକି ଦବା ପାଇଁ ସୁବିଧା ହୁଏ। ଏବେ କିନ୍ତୁ ସବୁ ପକେଇ ଦଉଚନ୍ତି ବୁଧୁବାର, ଶୁକ୍ରବାର ଆଉ ମୁଁ ତ ଏଠି ଜି ଏକା ରହୁଚି। ହଜବେଣ୍ଡ ଯାଇକି ଭୁବନେଶ୍ୱରରେ ରହୁଚନ୍ତି ଝିଅକୁ ଛାଡିକି ଆଉ। ଆଉ ଯାଇ ହଉନି ଏକଜାମ ଦବା ପାଇଁ ସେଇଥିପାଇଁ କି ଏକ୍ଜାମ୍ ଆଉ ତ ସମ୍ଭବ ହେଇପାରୁନି ଦୂରରେ ସେମାନେ ବୁଣୀ ପକଉଚନ୍ତି। ଯେତବେଳେ ଯୋଉଗୁରା ଯାଚ୍ ରେ ବାହାରିବ କି କଣ ସେଇଗୁରା ମୁଁ ଦେଇ ଦଉଚି। ଏବେ ଦେଇଥିଲି ଗୋଟେ ଆର ଆଇ ଦେଇଥିଲି। ଏଇ ଦି ତିନି ମାସ ତଳେ ଗୋଟେ ଦେଇଚି ଆର ଆଇ ର।
ମୁଁ ବି ଆର ଆଇ ଦେ ଅମିନ ତେ ଦେଇଛି।
ହଁ ଆର ଆଇ ଅମିନ ର ଯୋଉଟା ପଡିଥିଲା ସେଟା ତ ଆଉ ହେ ଭାର୍ ସେଟା ସେଟା ବି ସେମିତି କେତେ ବର୍ଷେ ନା ଦେଢ ବର୍ଷ ତଳେ ଆପ୍ଲାଏ ହେଇଥିଲା ସେ ଏବେ ତାର ଏଜାମ ପଡିଲା।
ନା ତ ସେଟା ତ ଜାନୁଆରୀ ମାସରେ ଆପ୍ଲାଏ ହେଲା ଫେବୃଆରୀରେ ମୁଁ କଲି।
ନା ନା ନା ନା ମୁଁ ଯୋଉଟା ଦେଇଥିଲି ସେଟା ଆମେ ମୁଁ ଦେଢ ବର୍ଷ ତଳେ ମୁଁ ପ୍ କରିଥିଲି ଦେଢ ବର୍ଷ ବି ନୁହେଁ ଦି ହଜାର ଚବିଶ ରେ ଆପ୍ଲା କରିଥିଲି। ଏଇ ଦି ହଜାରଛ ପଚିଶ ଲାଷ୍ଟ ଆଡକୁ ଏଜାମ ଦେଲି।
ଓହୋ ପଚିଶରେ ଯୋଉ ଏକ୍ଜାମ ଦେଲେ ମୁଁ ଏବେ ଦେଲି ନା ମାସେ ହେଲା ଦେଇଛିି।
ଓହୋ ନା ନା ମୁଦିଆ ଦର ଚବିଶ ଫାଷ୍ଟରେପ୍ କରିଥିଲିତେ ବଳକୁ ଦିଇ ହଜାର ପଚିଶ ଲାଷ୍ଟରେ ଦେଲି।
ତ ରିଜଲ୍ଟ ବାହାରିଲାଣି।
ରେଜଲରେଜଲ ମୁଁ ଆଉ ଦେଖିନି ଆ ସେ ବହୁତ ମାନେ ମୋର ମ୍ୟାଥ ରେ ଟିକେ କମି ଯାଇ ଲ ଜଣଛି।
ହଁ।
ହୁଁ?
ହୁଁ ହୁଁ।
ଜ?
ମୋର ବି ସେଇ ମ୍ୟାଥ ହୁଏନି।
ମୋର ମିଆଁ ତ ହୁଏନି ତାପରେ ମଝିରେ ଦେଇ ଚାଲିଥିଲୁ ସେମାନେ ଯୋଉ ଦିନ ଏକ୍ଜାମ ଥିଲା ତାର ଦି ଦିନ ପୂର୍ବରୁ କହିଲେ କି ଆଡମିଟ କାର୍ଡ ଇଏ କରିବା ପାଇଁ।
ସେମିତି ତ ହୁଏ ନା ସେମିତି ହିଁ ହୁଏ।
ନା ନା ନା ନା ଆଗରୁ ମିନିମମ୍ ତମକୁ ଦଉଥିଲେ। କୋଡିଏ ପଚିଶ ଦିନ ଟାଇମ ଦେଇଥିବେ ପଢିବା ପାଇଁ ପ୍ଲସ୍ ଆଡମିଟ କାର୍ଡ ଡାଉନଲୋଡ କରି ତମ ଭେନୁ ଦେଖିବା ପାଇଁ। କିନ୍ତୁ ଏଇଟା ଏକରେ ଆମେ ଦି ହଜାର ତେଇଶି ଏଡିରେପ୍ କରିଥିଲୁ। ଦି ହଜାର ପଚିଶ ଏଣ୍ଡି ରେ ମାନେ ଆସିଲା ଦବା- ଆଡମିଟ କାର୍ଡ ଦେଲେ। ଦି ଦିନ ପୂର୍ବରୁ ଦେଇକି ଭେନୁ ଦଉଛନ୍ତି ଏଇଠି ଆଉ କଣ ଦି ଦିନ ପରେ ଯେତେବେଳେ- ପଢିଲୁ ପଢିଲୁ ଏକ୍ଜାମ ପାଇଁ ସବୁ ପେପର ଲିକ୍ ହେଇଥିଲା ସେ ହେଇପାରିଲାନି, ତା- ପରେ ଯେତେବେଳେ ହେଲା ଦି ଦିନ ପୂର୍ବରୁ ଆଉ ସଡନ ଏତେ ହେଇପାରିଲାନି ମ୍ୟାଥ ର ଫର୍ମୁଲା ଗୁଡା ଆଉ ମନେ ପଡିଲାନି। ଯାହା ଯେତିକି ମନେ ପଡିଥିଲା ତାକୁ କରି କରିକି ଆସିଥିଲୁ ଆଉ ମତେ ମ୍ୟାଥରେ କ ଡକୁ ନେଇଛ। ବାକି ରିଯୋନିକ ଇଙ୍ଗିଲିସ୍ ଇଏ ରେ ସବୁ ପାସ୍ ହେଇଯାଏ। ମଥମଟିକସ ରେ ମୁଁ ଟିକୋଉନ ହେଇଯଛି ହଁ ଇଂଲିଶରିକି ଆମେ ଡଲି ଝିଅକୁ ମୁ? ପଢଉଛି ଇଂଲିଶ ମିଡିୟମ ତାର ଗ୍ରାମରରିକା ସିଏ ଠିକ୍ ଅଛି ରିଜନିଂ ବି ଠିକ ଅଛି। ଆଉ ମେନ୍ ମୁଁ ଫେ ଯେ ଟିକେ ମ୍ୟାଥରେ।
ମୁଁ ବି ସେଇ ମ୍ୟାଥ ମୋର ଗଡ ବଡ ଆଉ
ମ୍ୟାଥ ରେ ସେ ଅନୁପାତ ଅନୁପା ତ ସେ ଯୋଉ ସ୍କୋୟାର ସ୍କୋୟର ରୁଟ ଏଇଗୁଡା ମୋ ଦ୍ଵାରା ହୁଏ ନାହିଁ। ଯେତେ ଚେଷ୍ଟା କଲେ ବି ହୁଏନି।
ହୁଁ ମୋର ଟିକେ ପରସେଣ୍ଟେଜ୍ ହେଇଯାଏ।
କରୁଥିବି ମନେ ରହିଯିବ ଯେ ତଳେ ଏମିତି କିଛି ସମୟ ଡିଷ୍ଟାନ୍ସ ସାରିଦେବି ସେ ସବୁର ଫର୍ମୁଲା ମୁଁ ଭୁଲିଯିବି। ହେଲେ ବି ମ୍ୟାଥ୍ ମୋର ଏ ତେ ଭଲ ହୁଏନି ସେଇଥିପାଇଁ ସବୁ ଏକ୍ଜାମ୍ ଗୁରା ମୁଁ ସେଇ ମ୍ୟାଥ୍ ପାଖରେ ଫେଲ୍ ମାରି ଯାଉଛି।
ହୁଁ।
ଯୋଉଗୁରା ନେଗେଟିଭ୍ ମାର୍କିଂ ନାହିଁ ଠିକ୍ ଅଛି ତଥାପି ସେ
ନେଗେଟିଭ୍ ମାର୍କିଂ ନହିଁ ଏମିତି କୋଉ ଏକ୍ଜାମ୍ ନଥିବ ବୋଧେ?
ନା ନା ମାନେ ନେଗେଟିଭ୍ ମାର୍କିଂ ମାନେ ଯୋଉଟା ଚାରଟାରେ ଗୋଟେ ଭୁଲ୍ କି ତିନଟାରେ ଗୋଟେ ଭୁଲ୍ ଦିଅନ୍ତି। ସେଇଭଳିଆ ଏକ୍ଜାମ୍ ଗୁଡା ଟିକେ ଭଲ ହେଇଥାଏ। ହେଲେ ବି ସେ ପୁଣି ଆମ ଆଗ ପିଲା ଯୋଉମାନେ ଅଛନ୍ତି ସେ ତାଙ୍କ ଠାରୁ ଆଗକୁ ପଳେଇଲେ ଆଉ ଆମେ କଣ କରିବା?
ଏବେ ସବୁ ଫ୍ରେସର୍ ପାଉଛନ୍ତି।
ହଁ ସେ ଫ୍ରେସର୍ ଆଉ ଏ ସି ଏସ୍ଟି ଛୁଆକୁ ଦେଇ ଦଉଛନ୍ତି ଆମର ପଡିଗଲା ବେଳକୁ ଜେନେରାଲ ରେ ଆମକୁ ସେ ଏତେ ଇଏ କରୁନାହାନ୍ତି।
ହୁଁ ହୁଁ।
ହୁଁ।
ହୁଁ ହୁଁ।
ହଉ ଠିକ୍ ଅଛି।
ହଁ ଠିକ୍ ଅଛି।